ହ୍ୟାଲୋ, ହଁ ଜୟଗରୁ। କେମିତି ଅଛନ୍ତି?
ଭଲ ଅଛି
ଆଉ ସ-ସନ୍ଧ୍ୟାବେେଳେ ପ୍ରାର୍ଥନା କଲେ?
ହୁଁ।
ଅ ହ। ଆଉ ଆଜି ରଜ କେମିତି ପାଳିଲେ?
ରଜ ତ ଆଜି ଗରମ ପ୍ରବଳ ହଉଛି ଆଉ ରଜ ଆଜି ରଜ ଟା ପାଳନ କରି ହେଲାନି। କାଲି ଟିକେ ପାଳନ ହେଇଥିଲା, ଆଜି ହେଲାନି।
ଓହୋ! ଆପଣଙ୍କର ସେଠି ବର୍ଷା ହେଇଛି?
ନାଇଁ ନାଇଁ ବର୍ଷା ହେଇନି। କାଲି ହେଇଥିଲା ବର୍ଷା।
ଓହୋ! ଏଠି ତ ବର୍ଷା ବି ହେଇଛି କାଲି କାଲି ବି ବର୍ଷା ହେଇଥିଲା। ଏଠି ଆଜି ଝିପ୍ ଝିପ୍ ବର୍ଷା ହେଇଛି।
ଭଲ ହେଇଥିବ ତ, ରଜପାଗଟା ଭଲ ପାାଗଟା ଆମର ବହୁତ ଗରମ ହଉଛି। ଆଜି ବି ଆମର ଆଜି ପ କଣ କହିଲ ଯୋଉ ରଜ ମହୋତ୍ସବ ଆମର ଏ ବର୍ଷ ହଉଛି ଯେ ଆମ ସେଠି ହଉଛି ମାନେ ଖେଳ ହଉଛି, ବାଟି ଫାଟି ଯୋଉ ଚାମଚ ବାଟ୍ ଟି ଚାମଚ, ତାପରେ ବାଗୁଡି ଏମିତି ସ ସବୁ ହଉଛି ଏଇନା ବର୍ତ୍ତମାନ ଅଛି କଣ କହିଲ? ନାଚ ପୋଗ୍ରାମ୍! ମୋ ଝିଅ ବି ସେଥିରେ ଭାଗ ନେଇଛି ଏଇନା ନାଚ ହଉଛି ପ୍ରୋଗ୍ରାମ୍ ଟା ଏଇନା ଚାଲୁ ରହିଛି।
ହଁ, ଆପଣଙ୍କ ଝିଅ କୋଉ ଗୀତରେ ନାଚିବ?
ସିଏ ସିଏ କହୁଥିଲା ମାମା ମୁଁ ତିନିଟା ଗୀତରେ ନାଚିବି। ମୁଁ କହିଲି ମା, ତିନିଟା ଗୀତରେ ନାଚିପାରିବୁ? ଆଉ ତାକୁ ଆମେ ସିଲେକ୍ଟ କରିଛୁ ଜାମୁ ଡାଳିଆ ସିଏ କହୁଥିଲା କଣ ଉଁ ଆ କଣ ତେରଲିଏ ହିନ୍ଦୀ ତେରଲିଏ। ହିଁ ହିଁ। ହେଲା ମାମା ତେରେଲିଏ ଗୀତରେ ମୁଁ ନାଚିବି। ଆଉ ହଉଛି ଆଉ ଗୋଟେ କଣ ହେଡା ଗୋଟେ ଏବେ କଣ ଗୋଟେ ସବୁ ଅବାଗିଆ ଗୀତ ଗୁଡା କଣ ଏରା, ମୁଁ କହିଲି ହେତେ ଲାଚନା ମ? ସେ ଜାମୁ ଡାଳିଆ ଗୀତରେ ତାଙ୍କୁ ମାନେ ଜଣକା ଗୋଟେ ଗୋଟେ ଗୀତ ଦିଆ ହେଇଚି। ସେ ଜାମୁ ଡାଳିଆ ଟା ସଜ ହେଇକି ଯାଇଚି ତ।
ଅ ହ। କଣ ଜାମୁ ଡ଼ାଳିଆ ଗୀତ ଏଇଟା ଗୋଟେ କଣ ଓଡିଆ ଆ ସିନେମା ଗୀତ?
ହୁଁ। ନାଇଁ ନାଇଁ । ଠାକୁରଙ୍କ ଗୀତ ଟାଇପ୍ ର ଆଉ। ଏଇ ଯୋଉ ମାନେ ସମ୍ବଲପୁରୀ ଗୀତ ଟାଇପ୍ ର ଆଉ।
ସମ୍ବଲପୁରୀଆ ଗୀତ ସମ୍ବଲପୁରୀ ଷ୍ଟାଇଲ ରେ ନା
ହଁ। ଜାମୁ ଡାଳିଆ ସମ୍ବଲପୁରୀ ନାଚ ।
ତାର ପିନ୍ଧିବ ବି ସମ୍ବଲପୁରୀ ଷ୍ଟାଇଲ ରେ ପିନ୍ଧିବ।
ଏ ସିଏ ନାଇଁ ସମ୍ବଲପୁରୀ ସିଏ ମାନେ ଫାଷ୍ଟ ଏ ବର୍ଷ କରୁଛନ୍ତି ଯେ ଛୁଆ ମାନେ ଶାଢୀ ପିନ୍ଧିକି ସେ ନାଚି ପାରିବେନି। ଛୋଟ ଛୁଆ ଟା ନା। ଆଉ ସିଏ ଡ୍ରେସ୍ ସେଇରା ଏ ବର୍ଷ ଆପ ଫାର୍ଷ୍ଟ ଏ ବର୍ଷଟା କରୁଛନ୍ତି ଡ୍ରେସ୍ ରେ କରିବ ଆର ବର୍ଷ କୁ ତାର କଷ୍ଟ୍ୟୁମ୍ ଫଷ୍ଟ୍ୟୁ ଷ୍ଟ୍ୟୁମ୍ ସବୁ କରିବେ ଆଉ।
ଅ ହ। ତାଙ୍କୁ ତାକୁ ଆ ତାକୁ ନାଚ କିଏ ଶିଖେଇଲା?
ସିଏ ନିଜେ ମୋବାଇଲି ଦେଖିକି ତାର ନାଚେ। ସେ ଭଲ ନାଚ କରେ ଯେ ତାକୁ କୁହନ୍ତି ସମସ୍ତେ ଛାଡ ଟିକେ ନାଚ। ମୁଁ କହିଲି ନା ମ ଛୋଟ ଛୁଆ ଟା କୁଆଡେ ।
ଅ ହ ହ। କେତେ ବର୍ଷ କି ଝିଅକୁ?
ଝିଅକୁ ସାତ ବର୍ଷ ଆଠ ବର୍ଷ ତା ଭିତରେ ଆଉ।
ଓ ସେଥିରେ ସେ ନିଜେ ନିଜେ ନାଚ ଶିଖିଦଉଚି ମୋବାଇଲରୁ?
ନାଇଁ ସେ ପୁରା ଦି ବର୍ଷରୁ ଶିଖିଲାଣି। ତାକୁ ଯେତେବେଳେ ଦି ବର୍ଷ ହେଇଥିଲା ସେ ଏ ସବୁ ନାଚ ଗୁଡା ଶିକେ।
ଏ ଛୁଆ ମାନଙ୍କୁ ଆମେ ଯୋଉ ମୋବାଇଲ ଟା ଆଜିକାଲି ଦେଇ ଦଉଚେ, ଏଇଟା ଗୋଟେ ବହୁତ୍ ଖରାପ ପ୍ରଭାବ ପଡ଼ୁଛି ନାଇଁ।
ଏ ହଁ ପା ସେ ଯୋଉ ମୋବା ପୁଣି
ଟିକେ ଟିକେ ଦେଖି ଦଉଚି ମୁଁ ତାକୁ ଛଡେଇକି ରଖିଦିଏ। ତାର ଛୋ ଛୋଟ ପିଲା ମାନଙ୍କର କଣ ଆଖିର ପାୱାର କମି ଯାଉଚି।
ହୁଁ।
ମୋବାଇଲ ର ଏଇ ଯୋଉ ଇଏ ରେ ପାୱାର କମି ଯାଉଚି। ତାପରେ ପିଲା ମାନଙ୍କର କଣ କି କର ମୁଣ୍ଡ ଟା ବ୍ରେନ ଟା ବନା ହେଇଚି ନୂଆ ନୂଆ ଜିନିଷ କରିବେ। ଏଇ ଯୋଉ ମୋବାଇଲ ଫୋନ ଟା ଧରି ଦଉଛନ୍ତି ତାଙ୍କ ମନ ଟା ସେଥିରେ ପଶି ଯାଉଚି ଆଉ ସବୁ ଭୁଲି ଯାଉଛନ୍ତି କଣ କରିବାର ଅଛି।
ହୁଁ। ପାଠ ପାଠ କିଛି ଆମର ପଢିି । ରାତି ପାହିଲେ ସାଙ୍ଗେ ସାଙ୍ଗେ ଖାଇବା ମୋବାଇଲ ଦିଅ। ସକାଳ ଖାଇବା ମୋବାଇଲି, ଖରାବେଳ ଖାଇବା ମୋବାଇଲି, ସନ୍ଧ୍ୟା ଖାଇବା ମୋବାଇଲି।
ଠିକ୍ କହିଲେ। ମାନେ ମୋବାଇଲ ଦେଖିଲେ ଖାଇବେ, ଏଇଟା ଗୋଟେ ଭାରି କୁ ହ ଅଭ୍ୟାସ।
ହଁ ପା ମୋ ପୁ ମୋର ମୋର ଗୋଟେ ପୁଅ ଯେ ସାଢେ ତିନି ବର୍ଷ, ସେ ମାନେ ଆଉ ଦୁ ସବୁବେଳେ ତ ଏନି ଟାଇମ୍ ମୋବାଇଲ ମୁଁ ପା ମାନେ ମୋର ଏମ୍ ବି ମାନେ ସରିଯାଉଚି ତଥାପି ମୁଁ ପୁଣି ଆଉଥରେ ପକଉଚି ତା ପାଇଁ। ଆଉ ନ ପକେଇଲେ ସେ ଖାଇବନି।
ହଁ। ତାଙ୍କୁ ଆକ୍ଚୁଆଲି ମ ମୋର ମନେ ହଉଚି ତାଙ୍କୁ ଯଦି ଆମେ ଗୋଟେ ଆକ୍ଟିଙ୍ଗ ମୁହଁରେ ଆକ୍ସନ କରି କରି ଗପ କହିକି କହିବା ତାହେଲେ ସେମାନେ ଖାଇବେ। ଯେ ଯେହେତୁ ଆମେ ତାଙ୍କୁ ମୋବାଇଲ ଦେଖେଇ ଦେଲେଣି ସେ ଚା-ଚାଖି ସାରିଲେଣି ସେ ଜିନିଷଟାକୁ। ଜାଣିଗଲେଣି। ଯେ ଏଇଟା ଏମିତି ଏମିତି ହଏ। ଆଉ ଏଇନା ଗପ କହିଲା ବେଳକୁ ଶୁଣିବାକୁ ନାରାଜ।
ନାଇଁ ଏବ୍ ଅବିକା ମୁଁ ଏଇ କଥା ହଉଛି ଯେ ମୁଁ ତାକୁ ନିଚେ ଗାଡି, କେତେ କଥା ଦେଇକି ଆସିଛି ମୁଁ କହିଲି ପୁଅ ଏଇଠି ଖେଳୁଥା ମୁଁ ଖାଲି ଆସେ।
ହୁଁ। ନା ତମେ ସେମାନଙ୍କୁ ଆକ୍ଚୁଆଲି ଗପ କହି ଆଖି ହଲେଇ ଗପ କହିବ। ତାକୁ ଏମିତି କହିବ ସେ ଯେମିତି ତା ମାଆ କୁ ଦେଖିକି ପୁରା ମୋହି ଯିବ ଯେ ମୋ ମା ଭଳିଆ ସୁନ୍ଦର କେହି ନାହିଁ ମୋ ମା ଭଳିଆ ବା ବଢିଆ ଗପ କହିବା ଆଉ କେହି ନାହିଁ। ଏତେ ସୁନ୍ଦର ମୋ ବାପା ମା ଭଳିଆ କେହି ନୁହଁ। ସେଇଠୁ ତାପରେ ସେ ପୁରା ବେ ବୋକା ବନି ଯାଇକି ଖାଇଦେବେ।
ହଁ ପା ସେ ବହୁତ ମାନେ ସବୁବେଳେ ମୋବାଇଲରେ ଦେଖିବନି ମୁଁ ଏବେ ତାକୁ ଟିକେ ମୋବାଇଲ ଟା ଛଡେଇଛି ଗେମ୍ ମାନେ କାଟୁନ ଗୁଡା ସବୁବେଳେ ଏମବି ର କାଟୁନ ଗୁଡା ସାରେ। ମୁଁ କହିଲି ପୁଅ କାର୍ଟୁନ ସାରନା, ମାମା ନାଇଁ ନହେଲେ ଗେମ୍ ଟିକେ ଦେଖିକି ଇଏ କରିବି।
ଏଇଟା ଗୋଟେ ଭାରି କୁପ୍ରଭାବ ପକଉଛି। ମାନେ ସେ କଣ ହଉଛି ନା ମୋବାଇଲ ରେ ଯାହା ସବୁ ଅଛି ଆମେ ଏମିତି ସିନା ଦେଖୁଛୁ ହଁ ଗୋଟେ କଥା କହିଲା ସେ ଶୁଣିଲା।
ହ
କିନ୍ତୁ ତା ଭିତରେ ଭିତରେ ବହୁତ କଥା ହଉଛି ଯୋଉଟା କି ସେ ବୟସର ପିଲା ବୁଝିବା କଥା ନୁହଁ। ଆଉ ଟିକେ ବଡ ବୟସ ହେଲେ ବୁଝିବା କଥା, ଯୋଉଟା କି ବୋହୁତ ଜଲଦି ସେଇଟା ସେମାନେ ବୁଝି ଯାଉଛନ୍ତି। ଆଉ ବଡ ଲୋକ ମାନଙ୍କ କଥା ଭିତରେ ମୁଣ୍ଡ ପୁରଉଛନ୍ତି। ବୋହୁତ ଜଲଦି ସେମାନେ କମ ବୟସରେ ବଡ ହେଇଯାଉଛନ୍ତି।
ହଁ ସେ କଣ କହିଲ, ଆମେ ଆମେ ବର୍ତ୍ତମାନ ଯୋଉଟା ଜାଣିଛେ ସିଏ ତାଙ୍କର ଏଇନା କେତେ ବୟସ? ଛଅ ସାତ ଆଠ ବର୍ଷ ଭିତ ଭିତରେ ସେ ସେଟା ଜାଣି ଦଉଛନ୍ତି।
ଯୋଉଟା ଯୋଉ ବୟସରେ ଜାଣିଲେ ଭଲ ସେଟା ସୁନ୍ଦର ଦେଖାଯାଏ ନୁହେଁ କି।
ସୁନ୍ଦର ଦେଖାଯାଏ। ସେ ପିଲା ବି ଭଲ ମାନେ ତାର ଆଗକୁ ଭବିଷ୍ୟତଟା ବି ଭଲ ରହିବ। ସେ ପିଲା ବି ସେମିତି ମାନେ ଭଲ ପିଲା ଗୋଟେ ହେଇକି ବାହାରିବ।
ହୁଁ ଏ ଛୋଟ ବୟସରେ ମୋବାଇଲ ଦେଖିଲେ କିଏ ଗୋଟାଏ କଣ ଦେଖିଦେଲେ କିଏ ଗୋଟେ ବଡ ମଣିଷ କିଏ କହିଲା ଗୋଟେ ଛଆଟେ କଣ ତାଙ୍କୁ ଗାଳିକଲା। ସିଏ ବି ସେମିତି ଘରର ବଡ ଲୋକମାନଙ୍କୁ ଗାଳି କରିବ।
ହଁ ହଁ ସେଥିରେ ଯୋଉ ଦେଖଉଛି କଳି ଝଗଡା ସବୁ ମାନେ ସେମାନେ କଣ ଯୋଉ ଚ୍ୟାନେଲ ଖୋଲିଛନ୍ତି, ସେମାନେ ତାଙ୍କର ଇଏ ପାଇଁ। ଏମାନେ ଛୁଆ ଶିଖି ଦଉଛନ୍ତି ତାଙ୍କଠୁ।
ହୁଁ।
ଶିଖିଲାରୁ ସିଏ ବି ସେଇଟା ମାନେ ପ୍ରୟୋଗ କରୁଛନ୍ତି ଆଉ।
ଏ ମୋବାଇଲ ଟା ଆକ୍ ବନ୍ଦ କରିବାକୁ ପଡିବ ଆକ୍ ଆମେ କଣ କରିବା କଥା ନିଜେ ଗୋଟେ ଗୋଟେ ବହି ଧରିବା ନହେଲେ ଡ୍ରଇଂ ଖାତା ଧରିବା ପେନସିଲ୍ ଧରିବା। ତାଙ୍କ ଆଗରେ ଡ୍ରଇଂ କରିବା ଗୋଟେ କିଛି ଗୋଟେ ଲେଖିବା। ଜାଣିବେ ଯେ ମୋ ମା ବି ମୋବାଇଲ ଧରୁନି। ଯେତେବେଳେ ଧରିବି ଧରିବାକୁ ତ ପଡିବ ମୋବାଇଲରେ ତ ସବୁ କିିଛି ଅଛି ନ ଧରିତ ବାଟ ନାହିଁ।
ହୁଁ ମୋବାଇଲ ରେ ତମେ ମାନେ ଯୋଉ ପାଠଟା ବି ଆସୁନଥିବ ଆମକୁ ଆସିଲେ ନ ନାଇଁ ମୋବାଇଲ ରେ ବି ସର୍ଚ କରିକି ଆମେ ଆଣିପାରିବା।
ମା ଚାଲାକ କରିକି ଯଦି ଛୁଆକୁ ଛଡେଇବ ଛଡେଇବ ଆଉ କିଏ ଆଉ କେହି ଛଡିେଇ ପାରିବେନି।
ନାଇଁ।
ହୁଁ। ମୋବାଇଲ ରେ ବଢିଆ ବଢିଆ ଗୋଟେ ଆପ୍ ଅଛି ତାକୁ ଡାଉନଲୋଡ ଇନଷ୍ଟଲ କରିଦେଲେ। ତାକୁ ଦେଖିଲେ ସେଥିରେ ନା ବଢିଆ ସବୁ ଛୁଆଙ୍କ ଦେଖିଲା ଭଳିଆ ସବୁ କାହାଣୀ। ମାନ ଦେଖାଏ କାହାଣୀ ମାନ ସବୁ।
ହଁ ନା ସେଥିରେ ବି ପାଠ ଫାଠ ଛୋଟ ଛୁଆ ମାନେ କେମିତି ପଣିଖିଆ ଡାକିଛନ୍ତି। ଅ ଆ ପାଠ କେମିତି ଦଉଛି ମାନେ ସେଗୁଡା ବି ଅଛି ସେଗୁଡାବି ଆମେ ତ ଦେଖେଇ ବି ସେ ଯୋଉ କାର୍ଟୁନଟା ଦେଖୁଛେ ଯେତିକି ସମୟ ସେଇ ସମୟରେ ସେଇଗୁଡା ଦେଖିଲେ ବି ସେ ତା ମନ ଟା ଟିକେ ଶାଢକୁ ରହିବ ଆଉ ହଉ ଏମିତି ହଉଛି ମୋ ପୁଅଟା ବି ଛୋଟ ଛୁଆଟା ସିଏ ଏତେ ଧରୁନି ଏବେ ପାଟିରେ ଯାହା କହୁଛି ପାଟିରେ କହିଦବ ଏକ ଦୁଇ ତିନି ତାପରେ ଇଂଲିଶରେ ୱାନ ଟୁ ଥ୍ରୀ ଫୋର ବାଇ କହିଦବ ସବୁ ନା ଫ କହୁଛି ଆଉ ମାନେ ଡଟ ପେନ ଧରୁଛି ହେଲେ। ଖାଲି ଗାର ପକେଇକି ଛାଡୁଛି ଆଉ
ମୋ ଝିଅଟା ବି ସେଇଭଳିଆ ପାଠ ପଢିବାକୁ ଜମା ଇଚ୍ଛା ନାହିଁ କିନ୍ତୁ ବଢିଆ ମନେ ରଖୁଛି ବଢିଆ ଲେଖୁଛି। କିନ୍ତୁ ବେଶୀ ସମୟ ବସିବ ନାହିଁ ଖାଇଲା ବେଳକୁ କହିବ ଫୋନ ଦିଅ। ବେଶୀ କିଛି ହେଲେ କାନ୍ଦିବ ଯଦି କାନ୍ଦିବ ପୁରା କାନ୍ଦିିବ। ଆଉ କେହି ତୁନି କରିପାରିବେନି ତା ଯଦି ସେ କାନ୍ଦିଲା ତାକୁ ବନ୍ଦ କରିବା ବହୁତ ମୁସ୍କିଲ।
କେତେ କେତେ ବର୍ଷ ହେଲାଣି?
ସେ ବି ପାଞ୍ଚ ପ୍ଲସ।
ଓହୋ ଖାଲି ଗୋଟେ ଝିଅ।
ହୁଁ।
ହ ପା ଆଜିକାଲି ଛୁଆ ଟିକେ ପାଠ ପଢିବା ଭାରି କଷ୍ଟ ଯେ ମୁଁ ଚିନ୍ତା କରୁଛି ପୁଅ ଟାକୁ କେମିତି କଣ ପଢିବି? ହ
ହୁଁ। ଆଉ ମୋବାଇଲ ରେ ସେ ସେମିତି ଦେଖିବ
ଆଉ ତାପରେ ସେବି ସେ ନା ଯୋଉ ନାଚିଲେ ଭଲ କିଛି ଖରାପ କଥା ନୁହେଁ। ହୁଁ।
ହଁ ସେ ଛୋଟ ଛୁଆ ଆଉ କଣ କରିବା ତ କଷ୍ଟ ପଡିବ ଏଇନକା ଆଉ
ହୁଁ ମୁଁ ମୁ ଆ ସେଇଆ ତ ଗପ ମାଙ୍କୁ ଆକ୍ଚୁଆଲି ସବୁ ଶିଖିବାକୁ ପଡିବ କେମିତି ଛୁଆଙ୍କୁ ଖୁସି କରିବାକୁ ପଡେ ମା ମା
ତାପରେ କଣ କହିଲ ଫୁଣି ପରିବାର ଟା ଟିକେ ଅଛି ସନ୍ଧ୍ୟା ଟାଇମରେ ପଢେଇ ହବ କି? ନିଜେ ଖାଲି ମାନେ ନିଜ ସ୍ଵାମୀ ସ୍ତ୍ରୀ ପୁଅଟାକି କଣ? ତ ଏମିତି ହେଲେ ଚଳିଯିବ ତମେ ଗୋଟେ ଫ୍ୟାମିଲି ନେଲା ବେଳକୁ ପୁଣି ସେଇ ଅନୁସାରେ ପୁଣି ରୋଷେଇ ପତ୍ର ଆ ମତେ ଜମା ଟାଇମ୍ ହଉନି ସନ୍ଧ୍ୟା
ହଁ ସେୟା ଠିକ କହିଲେ ପୁରା ଠିକ କହିଲେ। ହଁ ହଁ ମୁଁ ଦେଖିଛି ମା ମାନେ ପା ଛୁଆ ମାନଙ୍କ ପାଇଁ ଆକ୍ଟିଂ କରନ୍ତି ବିଭିନ୍ନ ପ୍ରକାର ରୋଲ କରିକି ଡିିଅନ୍ତି ଇଏ କରନ୍ତି ତାପରେ ଯାଇ ଛୁଆକୁ ଖୁସି ରହେ। ଏ ଶାଶୁଘର ଲୋକ ଦେଖିଲେ ଚିଡିବେ।
ଚିଡିବେ ଯେ। ସେମାନେ ତାଙ୍କର ଗୋଟେ ଖାଇବାର ଲିମିଟ ଅଛି ମାନେ ଏତିକି ଭିତରେ ନହେଲେ ସିଏ ଟିକେ ଅଶାନ୍ତି ହେବେ। ତାପରେ। ସେଇ ତାକୁ ଅନେଇଲା ବେଳକୁ ମାନେ ଛୁଆ ଏଣେ ଆଉ ତାଙ୍କ ପାଖରେ ବସିବା ମାନେ ନିଆ ତି ଘଣ୍ଟେ ଖଣ୍ଡେ ନ ବସିଲ ଗୋଟେ ଛୁଆକୁ ପାଠ ପଡେଇ ପାରିବନି।
ନା ସତ କଥା ଘଣ୍ଟେରେ ବି ଟିକିଏ ପଢିଥିବେ।
ଆ ସେତ କଥାବାର୍ତ୍ତା ହସ। ଖେଳରେ ପଳେଇବ ତାର କେତେ ସମୟ ସେ ପାଠ ଷ୍ଟାର୍ଟ କଲାବେଳକୁ ଆଡୁ ଏଣୁ ଡେରି ହେଇଯାଉଛି।
ଠିକ କହିଲେ ଘଣ୍ଟେ ପଡେଇଲା ବେଳକୁ ଲଖିଥିବେ ଗୋଟିଏ ଲାଇନ।
ମୁଁ ତ ଜମା ଟାଇମ ଦଉନି ମୋ ପୁଅକୁ ସମସ୍ତେ ଚିଡୁଛନ୍ତି କାଇଁ ପଢଉନୁ? କେତେବେଳେ ପଢେଇବି ସନ୍ଧ୍ୟାବେେଳେ ତ ଶୁଣନ୍ତୁ ସନ୍ଧ୍ୟା। ହଁ ହଉ ଜୟ ଗୁରୁ।
ହଉ ତାହେଲେ ମୁଁ ରହିଲି ଜାୟଗୁରୁ ଠିକ ଅଛି ହଉ, ହାପି ରଜ।
ହାପି ରଜ।